ହାଲୋ ହ ନମସ୍କାର। ହେଁ ଆପଣ କେମିତି ଅଛନ୍ତି? ମୁଁ ଭଗବାନଙ୍କ ଦୟା ବହୁତ ଭଲ ଅ ଆଉ କୁହନ୍ତୁ ଆପଣ ଏବେ କଣ କରୁଛନ୍ତି?
ମୁଁ ଏବେ ଯେହେତୁ ଏବେ ଖରା ଜୋର ହଉଛି ସେଥିପାଇଁ ମୁଁ ଏବେ କିଛି ଖାଦ୍ୟ ଖାଇ ଏବେ ଆସି ନିଜ ଛାତ ଉପରେ ବସି ଟିକେ ପବନ ଖାଇବା
ହଁ ପବନ ତ ଜୋର ବି ଦଉଛି ମୁଁ ବି ମୋ ଛାତ ଉପରେ ବସଛି ଲାଗୁଛି ଆଜି ବର୍ଷା ହେଇପାରେ ଆପଣଙ୍କୁ କଣ ଲାଗୁଛି?
ସମ୍ଭାବନା ଅଛି ଜୋର ବର୍ଷା ସହିତ ଆ ପବନ ମଧ୍ୟ ଜୋର ହେଇପାର ଲାଗୁ ସେଇ ଭଳି ।
ହଁ ଭଲ ବର୍ଷା ହଉ କାରଣ ଗରମ ବହୁତ ହଉଛି ଖରାରେ ଏ ଶୁଖି ଶଖି ଯାଉଛି। ଗଳା ଟଟି ପାଣି ପିଇବା ଆଉ ଆପଣ ପାଣି ପିଇବା ଭଲ ହେଇକି କରିଛନ୍ତି?
ଆଜ୍ଞା ଯେହେତୁ ଖରା ହଉଛି ଜଳୀୟ ଅଂଶ ଦେହ ରୁ କମିକି ଜଳିୟ ଅଂଶ କମିଯିବାର ସମ୍ଭାବନା ଅଛି ସେଥିପାଇଁ ମୁଁ ଜମୁ ମଧ୍ଯ ଜଳ ପିଉଚି ।
ହ୍ୟାଲୋ।
ଆଜ୍ଞା।
ହ୍ୟାଲୋ ଆଉ ତାହେଲେ କୁହନ୍ତୁ ଆପଣ ଯୋଉ ହଁ ଏଇ ଖରାଦିନେ କଣ କିଛି ବଡ କାମ କରିଛନ୍ତି। ଯେମିତି
ଆଜ୍ଞା ଶୁଣନ୍ତୁ ହଁ। ଯେପରି ଭାରତ ସରକାର ମଧ୍ୟ ଓଡିଶା ସରକାର ମଧ୍ୟ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ଦିଗାରେ ଜଳଛତ୍ର ଖୋଲିଛନ୍ତି ଏବଂ ଆ ବିଭିନ୍ନ ପ୍ରକାର ଜେଗାରେ କିଛି ଯେଣ୍ଟ କିମ୍ବା ଇଏ ବାରି ଭାଇ ଭାଇ ଶୁଣୁ ଆପଣ ସେ ସୋରେ ଯୋଉ ଇଏ ହଉଛି ଟିକେ ପଡପଡ ହଉଛି କି ଶୁବାହଉନି। ଓ ହୋ।
ଇଆଡେ ବହୁତ ଗାଈ ଗୁୁରା ବୋବାଉଛନ୍ତି କାହିଁକି ନା ଏବେ ତାଙ୍କର ଘରୁ ଫେରିବା ସମୟଟି।
ଆଜ୍ଞା ଆପଣ ଯୋଉ କହିଲେ ହଁ ଆଜ୍ଞା ଆପଣ ଯୋଉ କହିଲେ କି ଜଳଚିତ୍ର ଗୁଡିକ ଓଡିଶା ସରକାର ସମସ୍ତ ଜାଗାରେ ଜଳ ଯୋ ଖୋଲି ଦେଇେଇଛନ୍ତି ବଜାର ଜାଗାରେ ଏବଂ ଆଉ ବିଭିନ୍ନ ଆ ଆଉ ଗଛ ଗୁଡିକ ମଧ୍ୟ ରଛନ୍ତି ଯାହାଫଳରେ କି ହଁ ଆଉ ତାପମାତ୍ରା କମିବାରେ ତାଜି ଭଳିିବ ହୁଁ ହୁଁ ତ।
ଆଜ୍ଞା ହଁ ତ ବହୁତ ଭଲ କାମ କରୁଛନ୍ତି ସରକାର ଏହା ଜାଣିକି ଖୁସି ଲାଗୁଛି। ଆପଣଙ୍କୁ କେମିତି ଲାଗୁଛି ସରକାର ନିଅମ?
ଆଜ୍ଞା ଆମେ ଆମକୁ ମଧ୍ୟ ମତେ ମଧ୍ୟ ସରକାରଙ୍କ କାମ ଅ ଭଲ ଲାଗୁଛି ଏବଂ ଅ ଆମେ ମଧ୍ୟ ସରକାରଙ୍କ ସହିତ। ମିତି ଗଛ ଲଗେଇବା ଉଚିତ ଏବଂ ଆମ ପରିବେଶକୁ ଏବଂ ଆମ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ଆମ ଗଛ
ତ ଆପଣଙ୍କର କିଛି ଏମିତି ଇଏ ରୋମାଞ୍ଚକନ ଘଟଣା ହେଇଛି ଏମିତି କିଛି ଜଳଛତ୍ରକୁ ନେଇକି ଆପଣଙ୍କ
ନାଇଁ ମୁଁ ଆଜ୍ଞା ଆପଣ ରୋମାଞ୍ଚକ କଣ ଯେ ଆଜ୍ଞା ଶୁଣନ୍ତୁ ମୁଁ ଯେତେବେଳେ ବଜାର ଯାଏ। ତ ହୁଁ ଯଦି
ହୁଁ
ଅଧିକାଂଶ ସମୟ ପରି ହେଇଛି କି ମୁଁ ଯାଇଥିଵି ବଜାରରେ ମୋ ପା ଖରା ଜୋର କଲେଜ ର କିମ୍ବା ବିଦ୍ୟାଳୟରୁ ଆସି ଉଚ୍ଚ ବିଦ୍ୟାଳୟରୁ ଖରା ହଉଥିବ। ସେ ସମୟରେ ଆ ଯଦି ପାଖରେ ମୁ ଅ ସେମାନଙ୍କ ଉପରେ ପଇସା ଥାଏ କିନ୍ତୁ ଯୋଉ ସମୟ ପଇସା ନଥାଏ। ମୋତେ ସେଇ ଫାଇଦା ଖରାରେ ଆସିଥିବା ସମୟରେ ମୁଁ ସେ ତଳସୂତ୍ରରୁ ପାଣି କିଛି ପିଏ
ଆଜ୍ଞା ସେଟା ତ
ସେଥିରେ ସେଥିରେ ମଧ୍ୟରେ ଖାଲି ନଥାଏ ପାଣି ନଥାଏ ସେଥିରେ ବିଭିନ୍ନ ପ୍ରକାର ଦହି ପୁଦିନା ଏବଂ ବିଭିନ୍ନ ପ୍ରକାରର ହଁ ଔଷଧୀୟ
ଆଜ୍ଞା ଆଜ୍ଞା।
ହୁଁ ଆପଣ କୁଆଡେ ଯାଉଛନ୍ତି ବଧେ ଆପଣ ହେ୍ୟାଲୋ କୁହନ୍ତୁ କଣ କହୁଛନ୍ତି।
ମୋତେ ଦେଖି ଦେଖି ଆଜ୍ଞା ଏଠି ବହୁତ ଯେହେତୁ ଆମେ ଘରେରେ ଅଛୁ ଘରର ପରିବାର ଟି ବଡ଼ ଏଠି ବହୁତ ଲୋକ ଆସି କଥାବାର୍ତ୍ତା କରୁଛ ଯେହତୁ ଟିକେ ବିଳମ୍ବ ହେଉଛି ଆପଣ କୁହନ୍ତୁ ଆପଣଙ୍କ କିଛି ପୂର୍ବ ଘଟଣା ବିଷୟରେ
କୁହନ୍ତୁ ଆପଣଙ୍କୁ କୁହନ୍ତୁ ମୁଁ ତ ବହୁତ କିଛି କହିଲଣି
ହଁ ତ ମୋର ବି ଏମତି କିଛି ଅବସ୍ଥା ହେଇଥିଲାର ଯେତେବେଳେ ମୋର ଏକାଦଶ ସ୍କୁଲ ରୁ ଆସେ ବିଦ୍ୟାଳୟରୁ ଆସେ ବହୁତ ଖରା ହୁଏ ବାରଟା ଖରାରେ ଆପଣ ଜା ଜାଣିଛନ୍ତି କେତେ ଖରା ହୁଏ।
ହୁଁ।
ହୁଁ ଆଜ୍ଞା ଯେହେତୁ ମୁଁ ମତେ ବିଦ୍ୟାଳୟ ପଢୁଛି।
ହଁ ତ ଏଇ ଖରାରେ ମୁଁ ବହୁତ ମୁଁ ଚାଲି ଚାଲି ଆସେ ଆମ ବସଷ୍ଟାଣ୍ଡ ରୁ ତ ମତେ ବହୁତ ଅସୁବିଧା ହୁଏ। ଖରା ଯେହେତୁ ମୁ କଳା ପଡି ଯାଇ- ଛି ମୋ ଚମଡାଠି ମେଲାଲିନ ଯୋଗୁଁ।
ହୁଁ।
ତ ତ କଣ କହୁଛନ୍ତି ଆପ - ଆପଣଙ୍କର କଣ ସୁଝା କଣ ଆପଣ କଣ କହିବ? ଚାହୁଁଛନ୍ତି ଖରା ବିଷୟରେ ମୋତେ କଣ କରିବା ଦରକାର।
ଖରା ଦିନ ଯେହେତୁ ଶେଷ ହେଇ ଆସିଲାଣି ସେଥିପାଇଁ ଘରର ଅ ଗ୍ରୀଷ୍ମର ଟିକେ- ଶେଷ ବେଳକୁ ଯେପରି ଆଁ ଯେତେବେଳେ ତେଲ ଲୁଣ ଗ୍ରୀଷ୍ମ ଋତୁର ଶେଷରେ ଗ୍ରୀଷ୍ମ ତାର ପ୍ରବାହ ଟିକେ ଅଧିକ ଦେଖୋଉଛି।
ଏହା ଠିକ୍ ତାହଲେ ଆଉ। ତ ଦେଖିବା ଏଇନା ଆଗକୁ ଆମେ ପଢିବା ବର୍ଷା ଦିନର ବେଳକୁ। ଦେଖିବା କଣ ହଉଛି ବର୍ଷା ଦିନେ, କଣ ଆଜି ଏ ବର୍ଷ ବହୁତ ଜୋର ବର୍ଷା ହବ କି? କମ ବର୍ଷା ହବ ହେଟା ଭଗବାନଙ୍କ ଉପରେ- ଭଗବାନଙ୍କୁ ଜଣା ତ ମୋତେ ତ ଲାଗୁଚି-
ବହୁତ ଜୋର ଖରା ଏ ବର୍ଷା ହେବ ଏବଂ- ବର୍ଷା ସୁନାମି ମଧ୍ୟ ଆସିବାର ସମ୍ଭାବନା ଅଛି।
ସୁନାମୀ ଆସିବାର ସମ୍ଭାବନା ଅଛି। ଏ ଭଗବାନ ଆମକୁ ବଞ୍ଚାନ୍ତୁ ସେ ସୁନାମୀରୁ। ଆପଣ ଘରେ ଆଜି ଯଦି - କୁହନ୍ତୁ ଆପଣ ଯଦି ସୁନାମୀ ଅଞ୍ଚଳ ଏରିଆରେ ଥାଆନ୍ତି, ଆପଣ କଣ କରିବେ?
ମୁଁ ତ ଗୋଟେ ସୁରକ୍ଷିତ ଭାରତ ସରକାର ଯେପରି କହୁଛନ୍ତି ସମସ୍ତେ- ସୁନାମି ଆସିବା ପୂର୍ବରୁ କିଛି ଆମକୁ ଯେହେତୁ ଆଗ ଆଗ କାଳରେ ଦୂରଦର୍ଶନ କିମ୍ବା- ଏମିତି କିଛି ଯନ୍ତ୍ର ନଥିଲା ଯାହା ଫଳରେ କି ଆମେ ଆଗରୁ ସୂଚନା ଗୁଡିକ ପାଇଯାଉଥିଲେ। ଆଉ ପ୍ରକୃତିକ ଆଗରୁ ଯୋଉଗୁରା ପାଇ ପାରୁ ନଥିଲେ ଏବେ ତ ସମସ୍ତ ଯନ୍ତ୍ରପତି ଉପ ଉପଲବ୍ଧ ହେଇ ପାଇଲାଣି ଆଉ ଆମେ ଆ କିମ୍ବା କିଛି ବି ପ୍ରାକୃତିକ। ବିପର୍ଯ୍ଯୟ ଆସିବାର। ଆ ଦଶଦିନ ବା ଦଶ ଦିନି କିମ୍ବା ମାସେ କିମ୍ବା ଛମାସ ପୂର୍ବରୁ ଆମକୁ ଜଣା ଯାଉ ଯେଇ କନ ଦୂରଦର୍ଶନ କିମ୍ବା ଫୋନ ଦ୍ଵାରା ଆମେ ଜାଣି ଦଉଚେ। ସେଥିପାଇଁ ଏପରି ଆମେ ସୁରକ୍ଷିତ ସ୍ଥାନକୁ କିମ୍ବା ସୁରକ୍ଷିତ ଜିନିଷ ଧରି ଆମେ ସୁରକ୍ଷିତ ସ୍ଥାନକୁ ଯାଉ। ପଳାଉଛୁ।
ହୁଁ।
ସେଇଲାଗି ଆପଣଙ୍କ ପରି ଏମିତି କାମଟି କରିଥାନ୍ତି, କାହିଁକିନା ବହୁତ ବିପଦଜୟକ। ଉଁ ଘଟଣା ଟି ହେଇଥାନ୍ତା ବହୁତ୍ ଲୋକମାନେ। ନିଜ ପ୍ରାଣ ହରାଇ ବସିଥାନ୍ତେ, ଯଦି ଗୋଟେ ସୁନାମୀ ଟି ଏ ଅଞ୍ଚଳରେ ଆସିଥାନ୍ତା।
ହୁଁ ଆମର। ଯାହଉ ଆମର ତ ସୁନାମି ଏ ଅଞ୍ଚଳ ରେ ନାହିଁ ସେଟା।
ଆପଣଙ୍କୁ ଆପଣଙ୍କ ଏଇ ଯୋଉ ଏ ବର୍ଷ ରଥଯାତ୍ରା ବିଷୟରେ ଆପଣଙ୍କ କଣ ଭାବନା ଅଛି?
ରଥଯାତ୍ରା ଯେହେତୁ ଆସୁଛି ଆଗକୁ, ଆମର ଏଠି ରଥଯାତ୍ରା ମଧ୍ୟ ହୁଏ। ଆମ ଗାଁ ରେ। ଏବଂ ଆ ବହୁତ ଧୁମଧାମ ରେ ହୁଏ, ଆମ ଗ୍ରାମେ ସମସ୍ତେ ଥିଲୁ ଗ୍ରାମବାସୀ ମାନେ ଏ କତ୍ରିତ ହେଇ ଆ ଜଗନ୍ନାଥଙ୍କୁ ନେଇକି ଯାଆନ୍ତି ରଥ। ରେ ଏବଂ ସମସ୍ତେ ରଥକୁ ଟାଣି ଗ୍ରାମର ସମସ୍ତ ଲୋକ।
ତାଙ୍କ ମାଉସୀ ମାଙ୍କୁ ଘରକୁ ନେଇକି। ଯାଆନ୍ତି ଏବଂ ରଥ ଯାତ୍ରାରେ ଅ ବର୍ଷା ହେବା ଟା ସୁନିଶ୍ଚିତ।
ଆଜ୍ଞା ଏତା ଟା ଆମେ ବହୁତ ବର୍ଷା ହେଲାଣି ଦେଖି ଦେଖି ଆସୁଛୁ, ଆପଣ କଣ କହୁଛନ୍ତି ଏ ବର୍ଷ ପୁରୀ ଯିବେ? ରଥଯାତ୍ରା ଦେଖିବା ପାଇଁ ବଡ ଦାଣ୍ଡରେ।
କୋଉ ବର୍ଷ ରଥଯାତ୍ରା ରେ ପୁରୀ ଯିବାରେ ମୋର ସୌଭାଗ୍ୟ ମିଳିନି ଏବଂ ରଥଯାତ୍ ଯାତ୍ରା ଜାଣି ଥିବେ ଆପଣ ପୁରୀ ଯୋଉ ଜଗନ୍ନାଥ ଯେହେତୁ ବାହାରକୁ ଆସନ୍ତି ପୁରୀ ରେ ଭିଡ ରହେ। ଜଗନ୍ନାଥ ଙ୍କ ରଥଯାତ୍ରା ସମୟରେ ବହୁତ। ଅ ଲୋକଙ୍କର ମୃତ୍ୟୁ ହୁଏ। ବହୁତ ଲୋକଙ୍କର ନିଜ ଆ ତାଙ୍କ ବାପା ନିଜ ଭାଇ ନିଜ। ଭଉଣୀ ନିଜ ସମ୍ପର୍କୟ ଙ୍କୁ। ସେଠି ହରାଦିଅନ୍ତି ଏବଂ ଆ ସଭାର ଓଡିଶା ସରକାର ଆଜ୍ଞା ଓଡିଶା ସକାରକାର ଙ୍କ। ଙ୍କ ସେଠି ଆ ଅ। ଅଗ୍ନିଶମ ବିଭାଗ ଏବଂ ବିଭିନ୍ନ ପ୍ରକାରର ଦମକଳ ବିଭିନ୍ନ ପ୍ରକାର। ଭିକ ଏବଂ ସୁରକ୍ଷା ପାଇଁ ଆ ସବୁ ସମୟ ରେ ସୁରକ୍ଷା ସବୁ କ୍ଷେତ୍ରରେ ସେଠି ସୁରକ୍ଷା ପାଇଁ।
ସୁବିଧା କରିଦିଅନ୍ତି ସେଇ ରଥଯାତ୍ରା ସମୟରେ। ଆଉ। ବିଭିନ୍ନ ପ୍ରକାର ସୁବିଧା ଭିବର୍ତ୍ ଓଡିଶା ସରକାର କରୁଛନ୍ତି।
ହଁ ପୋଲିସ ଆଉ ଉ ଏ ଯୋଉ ଉ ଜ ସାହାଯ୍ୟ। କରିବ ହଦି ଅଧିକାରୀ ଯେମିତି ଆମ ଫାୟାର ଫାଇଟର ହଉଥିବା ସାର୍ ସଦାବେଳେ ସେଠି। ଥାଆନ୍ତି ସେହି ସ୍ଥାନରେ ଯେହେତୁ କାହାର ଅସୁବିଧା ହୁଏ ତ ସେମାନେ। ସେଠିକି ଥାଇପାରିବେ ଆପଣଙ୍କର। କିଛି ଏମିତି ଇଚ୍ଛା ଅଛି କି ଲୋକମାନଙ୍କ ସାହାଯ୍ୟ କରିବା ପାଇଁ ମୋର ତ ପ୍ରବଳ ଇଚ୍ଛା।
ଇଛା ତ ବହୁତ ଅଛି କିନ୍ତୁ। ସେଠି ଯିବା ଟିକେ। ଯେଉଁ ମାନେ ସେଠି କାମ କରୁଛନ୍ତି ତାଙ୍କ ପାଇଁ ମଧ୍ୟ ଅ ତାଙ୍କ ଘର ଲୋକ। ପ୍ରେ କରୁଥିବେ କି ପ୍ରାର୍ଥନା କରଥିବେ କି ସିଏ ମଧ୍ୟ ଭଲରେ ରୁହନ୍ତୁ ଇଏ କରନ୍ତୁ।
ତାଙ୍କ ପାଇଁ ବି ସେଇ ଘଟଣାଟି ଘଟିବା ଏମିତି କହିହେବନି। ତାର ଭାଗ୍ୟ କେ
ହୁଁ ସେ ଭିଡରେ ଯୋଉ ମାନଙ୍କର କ୍ଷତି ହଉଚି ଇଏ ହଉଚି ଭା ଓଡିଶା ସରକାର ସେମାନଙ୍କୁ
ଆ ଆପଣ ଯୋଉ ଏଇ ଫିଫା ୱାର୍ଲଡ଼ କପ୍ ବିଷୟରେ ଜାଣିଚନ୍ତି ଯୋଉଟା ଚାଲୁଚି।
ପ୍ରାଏ ବେଶୀ ଦେଖ ନା ଫୁଟବଲ ଦେଖେନା ବେଶୀ ଆପଣ ଜାଣିଚନ୍ତି କୁ
ଆପଣ ଦେଖନ୍ତୁ ଫୁଟବଲ କାହିଁକିନା ଏଟା ଫିଫାଟି ହେଉଚି ଆମ ବିଶ୍ୱର ସବୁଠୁ ବଡ଼ ଖେଳିୟ ଖେଳା ଯିବା ବାଲା ଏଁ କାର୍ଯ୍ୟଟି କାର୍ଯ୍ୟକ୍ରମ ଟି ଫିଫା ବହୁତ ବର୍ଷରୁ ଆସିହେଲାଣି ଆମ ଭାର ରତକୁ ଏପର୍ଯ୍ୟନ୍ତ ସୁଯୋଗ ମିଳେନି ଫିଫା ୱାର୍ଲଡ କପ୍ ଖେଳିବା ପାଇଁ କିନ୍ତୁ ମୁଁ ଆଶା କରୁଚି କି ଆମେ କେବେ ନା କେବେ ଭାରତ ରେ ଖେଳିବାକୁ ଖେଳିପାରୁ।
ହୁଁ।
ଆ ଏ କିନ୍ତୁ ଏବେ ମହିଳା ମାନଙ୍କ କ୍ରେକେଟ୍ ଟି ଟିମ ଚାଲିଚି ମୁଁ ଆଶା କର କି ଆମ ଆ ଭାରତ ବିଜୟୀ ହଉ ଆପଣଙ୍କର କଣ ଖେୟଲ ଅଛି?
ମୁଁ ମଧ୍ୟ ଆଶା କରେକି ଆମ ଭାରତ ସବୁ କ୍ଷେତ୍ରରେ ଖାଲି କ୍ରିକେଟ ନୁହେଁ ସବୁ କ୍ଷେତ୍ରରେ ଆଗରେ ରହୁ ଏବଂ ସମସ୍ତ ଦେଶକୁ ପରାସ୍ତ କରି ଆମ ସହ ସେଇ ଗୋଟେ ସ୍ଥାନ କୁ ଆଗରୁ
ଆଉ ମୁଁ ଆଶା କରେ ଆମର ଆମେ ଏମିତି ସବୁ ଆଗକୁ ବଢ଼ୁ ମୁଁ ଆପଣଙ୍କୁ ଆଶା କରୁଚି କି ଆପଣ ଭଲରେ ଅଁ ଥାଆନ୍ତୁ ସୁଖରେ ଥାଆନ୍ତୁ। ମୁଁ ବି ସୁଖରେ ଥାଏ ତ ମୁଁ ଆସୁଚି।